ହଁ ଝିଅ କଣ ଖବର?
କଣ କରୁଚନ୍ତି?
ମୁଁ ଉମ୍ ମୁଁ ଏବେ ବସିଥିଲି। ଏଇ ଶୋଇବାକୁ ଯାଉଥିଲି ଆଉ।
ଖାଇଚନ୍ତି?
ମୁଁ ଉଁ ରୁଟି ଖାଇଚି, ରୁଟି ତଡକା।
ଆଜି ତୁମ ଘରେ କଣ ରୋଷେଇ ହେଇ ଥିଲା।
ଆଜି ଆମ ଘରେ, ଆଜି ସକାଳେ ହେଇଥିଲା ସକାଳେ ସବୁ ଖାଇଥିଲେ ରୁଟି ଆଳୁ ଭଜା ଆଉ କ୍ଷୀର। ତାପରେ ପଖାଳ ଯେ ଯେମିତି ଖାଇଥିଲେ ପଖାଳ ପାଇଁ ହେଇଥିଲା।
ଆପଣଙ୍କ ଭଏସ କ୍ଲିୟର କରନ୍ତୁ। ଦିଦି ଆପ ଆପଣଙ୍କ ଭଏସ୍ କ୍ଲିଅର୍ କରି କଥା ହୁଅନ୍ତୁ।
ଶୁଭା ଜାଉନି?
ମତେ ଶୁଭା ଯାଉଛି, ହେଲେ କ୍ଲିୟର କଥା ଶ ଆସିବା ପାଇଁ ତୁମକୁ ଭଲସେ କଥା ହେବାକୁ ପଡିବ।
ମୁଁ କହିଲି ସକାଳେ ପଖାଳ ହେଇଥିଲା ପଖାଳ, ଆଳୁ, ବାଇଗଣ, ଟମାଟୋ ଗଡେଇ ଦଳା ଆଉ ଯିଏ ଖାଇ ରୁଟି, ରୁଟି, ଆଳୁ ଭଜା, କ୍ଷୀର।
ଓ ପଖାଳ ପଖାଳ ତ ଓ
କଣ କହିଲ? ହାଲୋ।
ଆଜ୍ଞା ଦିଦି।
ହଁ ତାପରେ ଖରା ବେଳେ ଆମର ହେଇଥିଲା ଡାଲି ଆଉ ଆଳୁ ପୋଟଳ ଭଜା। ପାମ୍ପଡ଼ ତା ସହିତ ହ ଟିକେ ଦହି ଆଉ ପୁଣି ଉଁ ହଁ ତାପରେ ପୁଣି ଆଉ ଆମର ହେଇଥିଲା ରାତିରେ ସନ୍ଧ୍ୟା ବେଳେ ସେମିତି ଯିଏ ଯାହା ଟିଫନ୍ କରିଥିଲେ ରାତିରେ ରୁଟି ତଡକା ଆଉ।
ବୁଝିଲି ପଖାଳ ତ ଆମ ମାନଙ୍କୁ ଜୀବନ ପଖାଳ ବିନା ଆମେ ଅଧୁରା। ପଖାଳ ହଉଚି ଓଡ଼ିଆମାନଙ୍କର ଜୀବନ। ପଖାଳ ସହିତ ଟିକେ ହଁ ଘରେ ମା ବାପା ଦୁଇ ଜଣ ଖାଇକି ଏବେ ଶୋଇବାକୁ ଗଲେ। ତାପରେ ମୁଁ ଘରର ରୋଷେଇ ଘରକୁ ସଫା କରିକି ମୁଁ ବି ଶୋଇବାକୁ ଆସଚି।
ହଁ ଆଜି କଣ ହେଇଥିଲା ରୋଷେଇ?
ଆଜି ରୋଷେଇରେ ମାଙ୍କ ଦେହ ଖରାପ ଥିଲା ତ ସେଥିପାଇଁ ରୋଷେଇ ହେଇପାରିଲାନି ଆ ବାହାରୁ ଆମେ କିଣିକି ଖାଇବା ନେଇକି ଆସିଥିଲୁ।
ଅଉ।
ଡାଲମା, ତଡକା ଆଉ ଭାତ ଆମେ ବି ଆଜି ସକାଳେ ପଖାଳ ଖାଇଥିଲୁ ସୁ ସୁନସୁନିଆ ଶାଗବାଲା ଆସିଥିଲା ତାଠୁ ଶାଗ ରଖି ତାକୁ ଭଲ ଭାବରେ ଧୋଇ ଆମେ ଶାଗର ରାଇ ବନେଇଲୁ ଆଉ ସେ ଶାଗ ରାଇକୁ ଅ ପଖାଳ ସହିତ ଖାଇକି ଶୋଇପଡିଲୁ ବଢିଆ ନିଦ ଆସିଲା।
ଶୁନ ଶୁନିଆ ସାଗର ରାଇ ଆଚ୍ଛା ଶୁଣ ଶୁନିଆ ସାଗର ରାଇ ଟାକୁ କେମିତି ପ୍ରସ୍ତୁ ସ୍ତୁତ କଲେ।
ଶୁନଶୁନିଆ ଶାଏ ରାଗ ଶାଗର ରାଇ। ଆ ସେଇଟା ତ ଓଡିଆ ମାନେ ସେଟା ତ ଓଡିଆ ମାନଙ୍କର ଜୀବନ ସୁନସୁନିଆ ଆଗ ସୁନସୁନିଆକୁ ଭଲ ଭାବରେ ସଫା କରିବେ ତାକୁ ଭଲସେ ଧୋଇବେ ଧୋଇ ସାରିଲା ପରେ ତାକୁ ଆପଣ ଆମ ଓଡ଼ିଆରେ ଯୋଉ ପନିକି ଥାଏ ପନିକି ଯେମିତି ଛୁରୀରେ କା ହାମ୍ ପନିକିରେ ପନିକିରେ ତାକୁ କାଟିକି ଆ ସୋରିଷ ତେଲ ରେ ପିଆଜ ପକେଇଲେ ପିଆଜ ଅ ଆଉ ରସୁଣ ଛେଚା ପକେଇକି ନା ଆ କଞ୍ଚା ଲଙ୍କା ପକେଇକି ତାପରେ ଆମେ ସୁନସୁନିଆ ଶାଗକୁ ସେଥିରେ ପକେଇ ଭାଜିଲେ ସେଇଟା ଯେତେବେଳେ ସିଝି ଆସିଲା ସେଥିରେ ଆମେ ବେସର ଦେଲେ ବେସର ଆମର କୋଉଟା କୁହନ୍ତି ଯୋଉ ସୋରିଷ ସୋରିଷକୁ ଆମେ ବାଟିକି ଶ ଶିଳ ଶିଳ ବଟାରେ ଆମର ବାଟି
ହଁ ହଁ ମୁଁ ବୁଝିପାରିଲି। ସୋରିଷ ବେସର ଦେଇେଇକି ତାଙ୍କୁ ବାଜିଲେ।
ଆମର ପାରମ୍ପରିକ ହିସାବରେ ଯେମିତି ଆମର ପରମ୍ପରାରେ ଅଛି ଶିଳରେ ଆମେ ବାଟନ୍ତି ତ ସେଥିରେ ଆମେ ବାଟିକି ନା
ଆଛା ସେମିତି ବାଟିକି କଲେ।
ହଁ କଲୁ ଆଉ ତାକୁ ଆମେ ପଖାଳ ଆପଣ ତ ଜାଣିଥିବେ ପଖାଳ ହଉଛି ଆମ ଓଡିଆ ମାନଙ୍କର ଜୀବନ ତ ତ ଆମେ ଭାତ ଆଗ ରୋଷେଇ କଲୁ ରୋଷେଇ କରିକି
ରୋଷେଇ କରିକି ଖାଇଲେ ଆଉ ଆଉ ରଜ କେମିତି କଟିଲା କଣ ପଚାରୁ କୁହନ୍ତୁ ରଜ କେମିତି କ ଲା ପଣଙ୍କର।
ଦେଖନ୍ତୁ ଆପଣଙ୍କୁ ଅଛପା ନୁହେଁ ମତେ ବି ଅଛପା ନୁହେଁ, ରଜ ତ ଆମର ଗୋଟେ ବହୁତ ବଡ଼ ପର୍ବ ଓଡ଼ିଆ ମାନଙ୍କ ପାଇଁ। ତିନି ଦିନର ପର୍ବ, ପ୍ରଥମ ଦିନ ତ ଯାହା ହେଲା ଆପଣ ଜାଣିଥିବେ ପିଠା ହେଇଥିଲା ମୁଁ ଆପଣଙ୍କୁ ଫୋନ୍ କରିକି କହିଥିଲି ପୋଡ଼ପି ଠା କରିଥିଲେ ମା ପୋଡପିଠା ଖାଇକି ଅ ବହୁତ ଭଲ ଲାଗିଲା। ମୁଁ ତା ପରଦିନ ଆମର ସଂକ୍ରାନ୍ତି ଥିଲା, ରଜ ସଂକ୍ରାନ୍ତି ମୋର ବି ଅଫିସ୍ ଛୁଟି ଥିଲା। ବି ଘରେ ସିଝା ପିଠା କାକରା ପିଠା ମଣ୍ଡା ପିଠା ହେଇଥିଲା। ଶେଷ ଦିନ ଚକୁଳି ପିଠା ମା କରିଥିଲେ।
ଚକୁଳି ପିଠା ସହିତ ଘୁଘୁନୀ ତରକାରୀ ମୋର ଭାରି ପସନ୍ଦ। ଆମର ବି ସବୁ ଚକୁଳି ପିଟା ଖାଇଥିଲି। ଚକୁଳି ହଁ ଆଉ ସିଝା ପିଠା ତଅଅ ବନାହୁୁଏ ରଜରେ ସିଝା ପିଠା। ଯାହା ବିରେ ବନାହୁଏ ସିଝା ପିଠା ଟିକେ ଆମେ ବନେଇଥିଲୁ। ଚକୁଳି ପିଠା ସିଝା ପିଠା ସିଝା ପିଠା ବନେଇ ଆମେ ଉଁ ସିଝା ପିଠାକୁ ଆମେ ସେମିତି ବି ଚାଉଳକୁ ଭେଦେଇ ତାର ଚୁନା ପ୍ରସ୍ତୁତ କରିଥିଲୁ। ବିରିକୁ ବିରି ଭେଦେଇକି ତାକୁ ଚୋପା ଛଡେଇକି ଭଲ ଭାବରେ ଧୁଆ ଧୋଇ କରି, ବିରିକୁ ବାଟି, ତାକୁ ବିରିର ଆଣ ରେ ଚାଉଳ ଗୁଣ୍ଡକୁ ମିଶାଇ, ତାକୁ ତାର ଭାଗ ମାପ ଅଛି ଆମ ଘରେ ଜାଣି ତାକୁ ଉଁ ସେଥିରେ ଗୋଳେଇକି ତାକୁ ରଖି ସେଥିରେ ନଡିଆ ପୁର ନଡିଆ ପୁର ଅଁ ଗୋଡ ସବୁ ଗୋଳେଇ, ଦେଇ ତାକୁ ବମ୍ଫାଯାଏ ଷ୍ଟିମ୍ କରାଯାଏ।
ଆଜ୍ଞା।
ମା କହୁଥିଲେ ଆପଣ ବହୁତ୍ ଭଲ ବନାନ୍ତି ବୋଲି।
ହଁ
ହଁ ତାଙ୍କୁ ଆପଣ ପ୍ରଥମେ ପ୍ରଥମେ ମନେ ହଁ, ଆପଣ ତାଙ୍କୁ ପ୍ରଥମେ ପ୍ରଥମେ ମନେଇକି ଖାଇବାକୁ ଦ‌ଉଥି‌ଲେ ନା? ଆଉ ତ କଣ ହୁଅନ୍ତା ଯଦି ଆପଣ ଏଇ ଉପରେ କିଛି ବ୍ୟାପାର ଷ୍ଟାର୍ଟ କରନ୍ତେ ତ?
କୋଉ ପରେ ପିଠା ପିଠାଉ କରେ
ପରେ ରୋଷେଇ ଉପରେ କାହିଁକି ନା ଆପଣଙ୍କ ହାତ ରନ୍ଧଣା ତ ବହୁତ ହିଁ ସ୍ଵାଦିଷ୍ଟ ଅଟେ।
ହଁ ମୋ ହାତ ରନ୍ଧା ମୋଠୁ ଆହୁରି ଭଲ ଭଲ ରୋଷେଇ ସବୁ ବନାନ୍ତି। ମୁଁ ରୋଷେଇ କରି କଣ ବିଜନେସ ଷ୍ଟାର୍ଟ କରିବି? ରୋଷେଇ ବିଜନେସ? ଭାତ, ଡାଲି, ତରକାରୀ, ଡାଲମା ବିଜନେସ ଷ୍ଟାର୍ଟ କରିବି?
ସେଇଟା ବି ଲୋକମାନଙ୍କୁ ବହୁତ ପସନ୍ଦ। ଆପଣ କରନ୍ତୁ ଥରେ, କରିକି ତ ଦେଖନ୍ତୁ।
ହଉ ଦେଖିଆ ସେ ବିଷୟରେ କଥା ହେବି। ହଁ, ଭଲ, ଅଛନ୍ତି ସମସ୍ତେ ଭଲ ଅଛନ୍ତି, ସମସ୍ତଙ୍କ ଦେହ ଭଲ ଅଛି। ଆଉ ରଜରେ କୁଆଡେ ବୁଲି ଯାଇଥିଲେ?
ରଜରେ ଖାଲି ଘରେ ରହି ହେ
ଆସୁଛନ୍ତି କାହିଁକି? ମୁଁ କଣ ହସିବା କ କଟ କିଛି କହିଲି ଆଚ୍ଛା ପିଠା ଆଉ ପାନ ଖାଇଥିଲ ପିଠା ସହିତ କଣ କିଏ ପାନ ଖାଆନ୍ତି ପିଠା ଖାଇ ହଁ କୁଡେ ଧୋଳି ଖେଳନ୍ତି ପାନ ଖାଆନ୍ତି ବୁଲାବୁଲି କରନ୍ତି ରଜରେ କେତେ କଣ କରନ୍ତି
ହଁ ମୁଁ ହଁ ଦିଦି ମୁଁ କହିବାକୁ ଭୁଲି ଯାଇଥିଲି ଆମେ ଦୋଳି ବି ଖେଳିଥିଲୁ
ହଁ ଦୋଳି ଆମ ଆଡେ ବହୁତ ପ୍ରକାରର ଦୋଳି ପଦିଥିଲା ଦୋଳି ଦୋଳି ଖେଳିନି କିନ୍ତୁ ଦୋଳି ପଡିଥିଲେ ଆମ ଆଡେ ବହୁତ କିଛି ଦୋଳି ପଡିଥିଲାା ପିଲାମାନେ ସବୁ ବହୁତ ଏନ୍ଜୟ କରିଥିଲେ ଘର ପାଖରେ ଥିଲା ରଜ ମହୋତ୍ସବ। ହଁ ଡୋଳି ପଡିଥିଲା। ସବୁ କବାଡ଼ି କମ୍ପିଟିସନ ହଉଥିଲା ନାଚ ଗୀତ ଛୁଆ ମାନଙ୍କର ହଉଥିଲା ସବୁ ପ୍ରତିଯୋଗିତା ସେମାନେ ସବୁ ପାର୍ଟିସିପେଟ କରୁଥିଲେୁ।
ହଁ ଦିଦି ପୁଚି ଖେଳ ତ ହଁ ଦିଦି ପୁଚି ଖେଳ ତ ଆମ ମ ର ବହୁତ ହି ପ୍ରିୟର ଖେଳ
ହ ବୁଛି ଖେଳ ହଁ କି ବୁଝଛି। ଖଠିଆ ପୁଛି ନା ବସା ପୁଛି? ହ ହ୍ୟାଲୋ।
ଆଜ୍ଞା ଦିଦି।
ହ୍ୟାଲୋ।
ଆଜ୍ଞ ଦିଦି।
ହଁ ପୁଚି ଖେଳ ହଁ ପୁଚି ଖେଳ ବି ଆମ ଆଡେ ହୁଏ ପୁଚି ଖେଳନ୍ତି ସବୁ ଝିଅ ମାନଙ୍କର କେତେ ପ୍ରକାରର ଖେଳ ସେଇ ଭିତରୁ ପୁଚି ଖେଳ ବି ଗୋଟେ ସେ ପୁଚି ଖେଳନ୍ତି ସବୁ ଠିଆ ପୁଚି ଖେଳି ପାରିବେ ବସା ପୁଚି ଖେଳି ପାରିବେ।
ଦିଦି ବସା ପୁଚି ମୁଁ ବହୁତ ଭଲ ଖେଳେ।
ହଁ।
ଆଉ ଦିଦି ପୁଅର ସ୍କୁଲ କେବେ ଖୋଲିବ।
ପିଲା ମାନଙ୍କର ସ୍କୁଲ ଖୋଲା ଗଲା ସମର ଭେକେସନ ସରିଲାଣି ରଜ ବାସି ପିଲାମାନଙ୍କର ସ୍କୁଲ ଖୋଲା ଆରମ୍ଭ ହୋଇ ଯାଇଛି ପିଲାମାନେ ଅଲରେଡି ଗଲେଣି ସ୍କୁଲ
ପୁଅର ଦେହ ଏବେ
ହଁ ସମସ୍ତ ଦେହ ଭଲ ଅଛି। ଭଲ ଅଛି ସମସ୍ତେ ଭଲରେ ଅ ହଁ ନାଇଁ। କେତେ କମି ଯାଇଛି।
ଆଛା ପୁଅ କ ଏବେ କଣ ଖ ଖାଇବାକୁ ଦଉଛନ୍ତି ଚିକେନ ଖାଇବାକୁ ଦେଲେଣି କି ନାଇଁ।
ହ ସେମିତି ମୁଁ ତାକୁ ଫୋର୍ସ କରେନି। ସେ ଯାହା ଖାଇବାକୁ ଭଲ ପାଉଛି ସେ ଖାଉଛି ବାକି ମୁଁ କୌଣସି ରେ ତାକୁ ବାଧ୍ୟ କରୁନି ଏଟା ଖା ସେଟା ଖା ତା ଇଚ୍ଛା ସେ ଯାହା ଖାଇବାକୁ ପସନ୍ଦ କରୁଛି ଖାଉଛି।
ଦିଦିଙ୍କ ସହ କଥା ହେଇଥିଲେ କି?
ହଁ ନାଇଁ ମୁଁ କଥା ହେଇନି।
ଙ୍କର ବାହାଘରରେ ଆପଣ ଆସୁଛନ୍ତି କି ନାହିଁ।
ହଁ ହଁ ନିଶ୍ଚୟ ଯିବି ବାହାଘରରେ ଗଲେ ଦେଖାହବା।
ଆଜ୍ଞା ମୁଁ ତ ନ ଦେଖାଏ ମୁଁ ତ ଯିବିନି ଦିଦି ତାଙ୍କ ବାହାଘରରେ।
ହଁ କାହିଁକି?
ମୁଁ। ସେତେବେଳକୁ ଝାଡ଼ା ହେଉଥିବି ନା।
ହଉ ମୁଁ ଟିକେ ରଖୁଛି ତମକୁ ପରେ କେବେ ଲଗେଇବି ଠିକ ଅଛି।
ଦିଦି ବେଶ। ଅଛନ୍ତି କି ଆପଣ।